ହାଲୋ ହଁ।
ଆଉ ଆଉ କଣ କରିମି ଏଇ ସନ୍ଧ୍ୟାବେଳେ ଟିକେ ପ୍ରେୟାର କରୁଥିଲି ପ୍ରେ ପ୍ରେୟାର କରିକି ଏଇନାକେ ବସିଚି ଆଗେ ଟିକେ ଚା ଫା ଖାଇଲୁ ଚା ଖାଇକି ପ୍ରେୟାର୍ ଟିକେ ହେଲା ଠାକୁରଙ୍କୁ। ତାପରେ ଏଇନାକେ ବସିଚି ଆଉ ଏମିତି ଆଉ। ସନ୍ଧ୍ୟା ଟାଇମ୍ ଟା ଆଉ କଣ କରିବା ଆଉ ବସିଚି ଆଉ ଇଆଡେ ତ ବର୍ଷା ଆଁ ଖାଲି ମେଘ ଉଠେଇକି ବର୍ଷା ହଉଚି ପଥର ଦିନେ ଛାଡି ଦିନେ ହଉଚି ଯେ ଇଆଡେ ଗଛ ପଛ ଭାଙ୍ଗିକି ନଷ୍ଟ କରୁଚି। ଆଉ ଉପରଉଳି କୁଆଡେ ଯାଇ ହଉନି ଏଇ ଜାଗାରୁ।
ହୁଁ।
ଯୁଆଡେ ମାର୍କେଟେ ଫାର୍କେଟେ ଯିବାକୁ ଭୟ ଲାଗୁଚି ଆଉ। ଆଉ ସିଆଡେ କେମିତିଆ ବର୍ଷା ହଉଚି?
ହଁ ବର୍ଷା ଉଠଉଚି ଆଉ ଉଠଉଚି ବର୍ଷା ତ ହଉନି ସେମିତି ଟିକେ ଟିକେ ହେଇକି ଛାଡି ଯାଉଚି ଆଉ- ଆଉ
ହଁ। ଆଉ ଇଆଡେ ସବୁ ଅ- ମାର୍କେଟ ତ ସବୁ ଜିନିଷ ରେଟେ ଆଉ ଏଇ ହୁଳ ପଥର ପା ହେଲା ଯେ ନାଗେ ନାଗେ ଦି ଥର ହେଇଗଲାଣି ହୁଳ ପଥର। ଆଉ ପନିପରିବା ଆ ଉ ବାଇଗଣ, ଭେଣ୍ଡି, କାକୁଡି ସବୁ ରେଟ୍। କୋଉଟା ଷାଠିଏ ଏପଟକୁ ନାହିଁ। ତା ପୂର୍ବରୁ ଚାଳିଶି ତିରିଶି ଥିଲା ଏଇନାକେ ସବୁ ଷାଠିଏ ସତୁରୀ ଅଶୀ ଝୁଡ଼ଙ୍ଗ ଅଶ ଶି ଟଙ୍କା କୋବି ଷାଠିଏ ଟଙ୍କା। ମେଘ ଛାଡିଲା ଯେମିତି ଯାଇଥିନି ଉଁ ସେ ମାର୍କେଟକୁ
ହୁଁ।
ଆଉ ଯାହା ହଉ ଧରିକି ଆଇନି ପରିବା ଆସିକି ଠିକିଚି ତ ଫେରେ ମେଘ ହେଲା।
ଆମର ତ ଏଠି ମେଘ ହଉନେଇ ଆଉ।
କୁଆଡ଼େ କଣ ପାଗ ପରିବେଶ କରୁଛି କିଏ କହିପାରିବ?
ମେଘ ବିଜୁଳଉଛି କାଇଁ ମେଘ ହଉନେଇ ଆଉ।
ରାତି ଯଦି ହବ ବିଜୁଳଉଚି।
ହେଇପାରେ କଣ ହବ କ କିଏ ଜାନେ।
ଆଉ ଗାଧୁଆଳେ କଣ ରୋଷେଇ ହେଇଥିଲା?
ଗାଧୁଆ ବେଳେ ପଖାଳ ଭାତ ଆଉ ବଢି ବିଲାତି ଚଟଣି ଆଉ ଗୋଟ ଟେ ସାରୁ, ଆଳୁ, ବଢି, ବାଇଗଣ ଆଉ ମସୁର ଯାଇ ଗୋଟେ ତରକାରୀ ଆଉ ପାଚିଲା ଆମ୍ବ ଏମିତି ହେଇଥିଲା ଆଉ।
ହଁ ଇଆଡେ ପ୍ରଚୁର ଆମ୍ବ, ଆମ୍ବ ପ୍ରବଳ ଶସ୍ତା।
ହୁଁ।
ଏକବାର ମିଠା ଆମ୍ବ ପନ୍ଦର କୋଡିଏରେ ଯେତେ ଇଛ ଛା କେଜି ଖାଲି ଆମ୍ବ ତ ଜୁଆଡେ ଦେଖିବ ଆମ୍ବ। ଆମ୍ବ ଗୋରୁ ଗାଈ ତ ଖାଇଯାଉଛନ୍ତି।
ଆଉ ସିଆଡେ ନଡିଆ ଗଛ ଅଛି ନ
ହଁ ନଡ଼ିଆ ଗଛ ଅଛି ଏଠି ନଡ଼ିଆ ଚାଳିଶ୍ ଟଙ୍କା।
ସେଇ ତ ଆଉ ସେଇ ଚାଳିଶ ଟଙ୍କା।
ଚାଳିଶ୍ ଟଙ୍କା ଗୋଟା।
ଆଉ? ଆଉ ଆମର ନଡ଼ିଆ ବସ୍ତାଟେ ଥି ଲା ମ ଆଉ ବୁଝିଥିଲେ କିଏ ନେଇଯାଇଥାନ୍ତେ କାହାକୁ ଦେଇଥାନ୍ତୁ ନଡିଆ ବସ୍ ସେଟା ରହିଲା ଆଉ।
ହରା କହିଲେ ନା ଯାଇକି ବେପାରୀ ଧରିକି ପଲେଇ ଆସିବେ। ପଇଁତିରିଶ୍ ଟଙ୍କା ନାହା ରେଟରେ ଆଣିବେ। ସିଏ ପାଞ୍ଚ ଟଙ୍କା ନ ପାଇନେ ଖାଲିଟା କାଇଁ ଗାଡି ଭଡା ଦେଇକି ଆଁ ତେଲ ଖର୍ଚ୍ଚ କରିକି ଆଣିବେ?
ଫୋନ୍ କରିକି କହିଦେଲେ ଆସିକି ନେଇଯାନ୍ନ୍ତେ ନହେଲେ ପୁଅ ନେଇକି ଦେଇଦିଅନ୍ତା।
ଆଉ କହିଦବା ଯାଇକି ଘିତି ଆସିବେ କାଲି।
ହୁଁ ନା ତାଙ୍କୁ ବୁଝି ଦେଲେ ପୁଅ ନେଇଯାଆନ୍ତା ଗାଡ଼ିରେ ଆଉ।
ହଉ ଘିତି ଆସିବ କାଲି ମୁଁ ଫୋନ କରିକି କହିଦେବି।
ଆଉ ଶାଗ ସବୁ ମଞ୍ଜି ହେଇଗଲା।
ଆଁ?
ଶାଗ ଯୋଉ ବୁଣା ହେଇଥିଲା ବାଡିରେ ସେ ସବୁ ପାକଳ ହେଇକି ସବୁ ମଞ୍ଜି ଧରିଗଲାଣି ଆଉ
ତା ଟାଇମ୍ ହେଇଗଲା ଆଉ।
ଆଉ କୁନ୍ଦୁରିକି ତ ସବୁ ଷଣ୍ଢ ସବୁ ଖାଇ ଦେଇକିରି ସବୁ ପଦା କରିଦେଇଛନ୍ତି ଆଉ କୁନ୍ଦୁରି ଫଳୁ ନେଇ। କଲରା ବି ଫଳ ବନ୍ଦ ହେଇଯାଇଛି ଆଉ
ଆଉ ଡଙ୍କୁକୁ ଷଣ୍ଢ ଖାଇଦେଲା କେମିତି ହବ ବାରି ଭିତରେ ପଶି କି
ନା ବାଡି ଭିତରେ ପଶିନି ପଦାପଟରେ ବୁଲି ବୁଲିକା ସବୁ ଖାଇ ଦେଇଛି।
ବାରଟା ପୁରା ଷ୍ଟ୍ରଙ୍ଗ୍ ହେଇଛି ଆଉ କୁଆଡ଼େ ପଶିବ?
ହଁ। ଆଉ କଲରା ତ ଆଉ ଫଳୁନାହିଁ ଆଉ ଦି ଦିନ ହେଲା ଆଉ କଲରା ଭଜା ମୁଁ ଖାଇ ପାରୁନାହିଁ।
ହା ଆଉ ଗାଁ କୁ ସବୁ ରଜକୁ ଝିଅ ଝିଆଣି ଡାକୁଥିବେ ସବୁ ଡାକିଥିବେ ରଜ ମାହୁଲୁ ପାଳନ କରିବେ ତ?
ହଁ ଆସିଛନ୍ତି ଝିଅ ମାନେ ଆସିଛନ୍ତି। କେତେ ଜଣ ଆଉ ରଜ ଅ ଅଛି ତ ରଜ ଆହୁରି ଚାରି ଦିନ ଅଛି ଆଉ ଆସିବେ ଆଉ।
ହଁ କିଛି ଆସିବେନି କିଛି ଏ କିଛି ଆସି ସାରିବେନି ଆଉ କିଛି ଆସିବ ଆହୁରି ଅଛି ରଜ ଚାରିଦି
ହୁଁ। ଆଉ ପିଲାମାନେ ତ ଦୋଳି ପକଉଛନ୍ତି ସବୁ ସଜ କରୁଛନ୍ତି ଦୋଳି ପକେଇବା ପାଇଁ। ଆଉ ରଜ ପାଇଁ ସବୁ ଉ ସଜାଗ ହଉଛନ୍ତି ଆଉ ଆଉ ଦିନ୍ ତ ଯାଉଛନ୍ତି ବଜାରକୁ ଯାଉଛନ୍ତି ଡ୍ରେସ୍ ଆଣିବା ପାଇଁ।
ହୁଁ।
ଧାନ ବୁଣା ବୁଣି ସରିଥାଏ ଚାଷୀ ମାନଙ୍କର ମନ ପୁରା ଖୁସି ଥାଏ। ଆ ପାଳନ କରନ୍ତି ଆଉ।
ହଁ ଏବ ବର୍ଷ ରଜ ଭଲ ହବନି ବୋଧେ ଆଉ। ବର୍ଷା ନାହିଁ ଏତେ ଗରମ ହଉଛି ଆଉ କଣ ରଜ ପାଳିବେ ଛୁଆ।
ଆ ଇଆଡେ ଭଲ ରଜ ପାଳନ ହବ। ଏପଟେ ରଜ ଭଲ ପାଳନ ହବ?
ହଁ।
ବର୍ଷା ହଉଛି ତଳି ପଡିଗଲାଣି ଚାଷୀଙ୍କ ମନ ଖୁସି ପ୍ରତ୍ୟେକ ଘରେ ଝିଅ ଝିଆଣି ଡାକିକି ଆଣିଲେଣି।
ଆହୁରି ଝିଅ ଝିଆଣି ଆସିବେ।
ସମୁଦାୟ ମୋ ପରୀକ୍ଷା ଯୋଉଦିନ ସଇଲା ସେଇଦିନ ସେଇଦିନ ସେଗୋଟେ ଦିନ ତାପର ଦିନ ଆମରତ ଏଠି ଗରମ ହଉଚି କିରଜ
ହଁ ନା ଇଆଡ଼େ ସବୁ ଥଣ୍ଡା ଇଆଡ଼େ ଥଣ୍ଡା କରିଦେଲାଣି ଆଉ। ଦି ତିନି ଅଷଳା ନାଗେ ନାଗେ ହୁଳ ପଥର ବର୍ଷା ଉ-ଉ-ଉ ବାତ୍ୟା ଭଳିଆ ଘୂର୍ଣ୍ଣିବଳୟ ହେଇକି ଗଛ ଫଛ ଭାଙ୍ଗିିକି ହୁଳ ପକେଇଚି କେତେ ବଡ଼ ବଡ଼ ଗଛ ଡାଳ ସବୁ ଭାଙ୍ଗି ଦେଇଚି। ଚାରିଟା ହେନା ଆଉ ଆସୁଚି ବର୍ଷା।
ଆମର ଗୋଟେ କଦଳୀ ଭଣ୍ଡା କାଢ଼ିଲାଣି ଆଉ କଦଳୀ ଗଛରେ ଆଉ।
ସେଇ ବାରି ଭିତରେନା ପଦାରେ?
ଏଇ-ଇ-ଇ-ପଦାରେ। ପଦାରେ ଆମ ଘ ଭଣ୍ଡା କାଢୁଚି ଏଇ ଦି ଦିନି ହେଲା ବାହାରୁଚି ଟିକେ ଟିକେ ବାହାରି ନେଇଁ ଭଲକି
ସେଣ୍ଡ ଖାଇଦବ।
ଆ ତାପାଇଁ ଟିକେ ଯାହାହେଲେ କରିବାକୁ ପଡ଼ିବ ଆଉ। ଯାହେଲେ ଗୋଟେ ଘୋଡ଼ଣି ଦ ହୁଁ। ଦେଖିଆ କଣ
କଦଳୀ ଖାଇବା ଆଁ?
ଯାହାହେଲେ ତାକୁ ରଖିବା ସଜ କରିକିରି ଆଉ ଘୋଡ଼ଣା ଦେ ଇଏ ହବ ଆଉ ନହେଲେ ସେଣ୍ଡ ଖାଇଦବ।
ହଁ।
ଗୋଟେ ଅଖା ମୁହଁ କାଟିକି ତଳପଟା ଗଳେଇ ଦେଇକି ବାନ୍ଧିଦବ ରହିଲା।
ହୁଁ।
ଆ-ଉ-ଉ ରୋଷେଇ ଏଇନା ଚାଲିଥିବ?
ହଁ ରୋଷେଇ କରୁଚି ଏଇଲାଗେ ଆଉ।
ହଁ।
ଆ-ଆ
ମୁଁତ ମାର୍କେଟରରୁ ଯାଇକି ଏଇନା ଆସିକି ପହଞ୍ଚିନି ଉ ରୁମରେ ଆଉ।
ହୁଁ। ଆ ଝିଅର
ଆଉ ସାଇକେଲରେ ପଳେଇନି ଆଁ?
ଝିଅ ରୋଷେଇ କଲାଣି?
ଝି ନା ଏଇନାକେ କରିବ ଏ ଗ୍ୟାସରେ ଏ ପ୍ରେସର କୁକର ଘଣ୍ଟାଟେ ନାଗୁଚି ସମୁଦାଏ ରୋଷେଇ।
ହଁ ହଁ ଗୋଟେ ଘଣ୍ଟାରେ ରୋଷେଇ ସରିବ ଆଉ ର
ଆଜିକାଲି ଆଧୁନିକ ଯୁଗ ସବୁ ସୁବିଧା ଅଛି ଗ୍ୟାସ୍ କୁ ଏଣେ ପ୍ରେସର କୁକର ଘଣ୍ଟା ଟେ ନାଗୁଛି ରୋଷେଇ କରିବାକୁ ଆଉ।
ହୁଁ।
ଆଉ ସାନ ଝିଅ କଣ କରୁଛି?
ସାନ ଝିଅ ତାର ପଢୁଚି ଆଉ।
ହଁ ତାର ପରୀକ୍ଷା ଅଛି ନା ଆଣ।
ହଁ ତାର ଶୁକ୍ରବାର ଦିନ ପରୀକ୍ଷା। ଶୁକ୍ରବାର ଦିନ ତାର ପରୀକ୍ଷା ଅଛି।
ସେଇଥିପାଇଁ ପଢ଼ାପଢ଼ି କରୁଥିବ ଆଉ।
ହଁ। ଆଉ ପୁଅ ତାର ଷୋଳ ତାରିଖ ଦିନ ପଳେଇବ ଆଉ। ପୁଅ ବାହାରକୁ ଟିକେ ପଳେଇ ଆସେଇଁ ଘରକୁ ସେ ବାହାରକୁ ଟିକେ ବୁଲିବାକୁ ପଳେଇଛି।
ହଁ।
ଖେଳି ଖେଳିବାକୁ ଯାଇଛି।
ସାନ ଝିଅ ତୋ ପାଖରେ ଅଛି ନା।
ହଁ ଅଛି। ଆଉ। ହଉ ତାହେଲେ ରଖୁଛି।
ହଁ ରଖ।
ବାପା କଥା